ଆଜ୍ଞା ନମସ୍କାର ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଜୟ ଶ୍ରୀ ରାମ ମୋର କହିବେ ହେଁ ସବୁ କମ୍ପିଲଟେଡ ଦେଖେଇଲା ତ ମତେ ଭାରି ଘାବରେଇ ଗଲି ମୁଁ ଟିକେ ଦି ଶି ଦି ମିନିଟ ପାଇଁ ତାପରେ ମୁଁ ଜାଣିପାରିଲି ଯେ ତାପରେ ଆପଣଙ୍କ ଯୋଉ ପ୍ରିୟ ସାଙ୍ଗ ଆଜ୍ଞା ପ୍ରିୟ ସାଙ୍ଗ ଯିଏ ସେ ମୋତେ ଶିଖେଇ ଦେଲେ ତ ମୁଁ କରିଦେଲି ପୁଣି ଆଉ।
ଆଜ୍ଞା ଆଜ୍ଞା ସେ କଣ୍ଟିନ୍ୟୁ ମାରିଦେଲେ କି? ହୁଁ ତ ଆପଣ ଗୋଟେ ଆପଣଙ୍କର ଗୋଟେ କଟିଗଲା ଆଉ ଛାଡନ୍ତୁ ସେ କଥା।
ଆଜ୍ଞା ମୁଁ ତ ଜାଣିନଥିଲି କରିି ଆସିବ ମତେ କହିଲେ ଏଇଟା ଏମିତି କରିଦିଅ ତ ମୁଁ କରିଦେଲି ଛାଡ଼ନ୍ତୁ ଆଉ କଣ କରିବ?
ଆଜ୍ଞା ଆଜ୍ଞା ସେଇଟା ହୁଏ ମୋର ବି ବହୁତ ସାରା ହେଇଛି ସେମିତି।
ଆପଣ କହିବାଟା ଆପଣ କହିବା କାଇଁ ଶୋଭା ପାଉନାହିଁ ତ ଆପଣ କୁହନ୍ତୁ ନାହିଁ କିଛି।
ଆଜ୍ଞା ଆଜ୍ଞା ମୁଁ କହିବାର ବହୁତ ସ୍ୱଭାବ ହଉଛି ପ୍ରଥମ ଯେତେବେଳେ ଏଇଟା ଷ୍ଟାର୍ଟ ହେଇଗଲି। ସେତେବେଳେ କଥା ହେଇଥିଲି ସେଇ ଆପଣଙ୍କର ପୁରୁଷ ବନ୍ଧୁଙ୍କ ସହିତ ତ ସେଇଟା ମୋର ଜିରୋ ଦେଖେଇଲା। ମୁଁ ପୁରା ପାଗେଳା ମୁଁ ଦଶ ମାନେ ଦେଇଛି ଏତେ ସମୟ ଦେଖିଲା ବେଳକୁ ଜିରୋ ଦେଖଉଛି ତାପରେ ଆଜି ମୁଁ ତିନିଟା ଖଣ୍ଡେ କଲ୍ ଲଗେଇଲିଣି। ଗୋଟେରେ କୋଉଥିରେ କିଏ ଗୋଟେ କଥା ହେଇପାରୁନି ଆଉ ଦିଟା ଜିରୋ ପଡ଼ିଯାଇଛି ମୋର। ଭାବତୁ ମୋ ମନ ଆଜି କେତେ ଦୁଃଖ ଥିବ ପୁଣି ମୋର ମତେ ଲାଗୁଛି ଚାରିଟା ରିଯେକ୍ଟ।
ଆଜ୍ଞା ଆଜ୍ଞା ଆପଣ ନିହାତି ଏମିତି ଯଦି ହଉଛି ତାହେଲେ ଆପଣ ମୋ ସହିତ ଖାଲି କଥା ହୁଅନ୍ତୁ ଭଲ ରହିବ ଆଉ।
ଆଜ୍ଞା ଆଜ୍ଞାଁ ଆପଣଙ୍କ ସହିତ କଥା ହେକିବି ପର୍ସନାଲ ଇନଫର୍ମେସନ ଦେଇଦଉଛି ପୁଣି।
ଆଜ୍ଞା ଆଜ୍ଞା ତାହେଲେ ବହୁତ ଭୁଲ କଥା ତାହେଲେ ଆପଣ ଦିଅନ୍ତୁ ନାହିଁ। ଆପଣ ଜାଣିଛନ୍ତି ତୁଳସୀ ଗଛ ହଉଛନ୍ତି ତୁଳସୀ ଗଛ ହଉଛି ବହୁତ ଭଲ ଗଛ ଟିକେ ଯାହା ଯାହା ସବୁଥିରେ ଲାଭ ଅଛି ତା ଦେହରେ।
ହଁ କଣ କହୁନାହାନ୍ତି କଣ ଲାଭ ଅଛି?
ତ ଖାଇଲେ ଭଲ ପୁଣି ସେ ବାସ୍ନା ବି ହୁଏ ତୁଳସୀ ଦୁଇ ପତ୍ରରୁ ବାସେ ଆପଣ ଶୁଣିଥିବେ।
ଆଜ୍ଞା ଆଜ୍ଞା ମୁଁ ଏସବୁ ଜାଣିନଥିଲି ତ ଆପଣ ମତେ କହୁ
ଆପଣ ଆଉ ଜାଣିଛନ୍ତି ବି୍ଛୁଆତି ଦୁଇ ପଛରୁ କୁଣ୍ଡେଇ ହୁଏ ଯେମିତି କିି ଆମ ଯେମିତି ଆପଣ ନୁହଁ ମାନେ ଏଜି ଗୋଟେ ପିଲା। ଯେମିତି ଆପଣ ଜାଣିଛନ୍ତି ଯୋଉ ସାଙ୍ଗଟିକୁ ସେଇ ସାଙ୍ଗଟି ଯେମିତି ସେ ବିଛୁଆତି ଟାଇପ୍ ର ଟିକେ। ସମସ୍ତଙ୍କ ସାମ୍ନାରେ ବିଛୁଆତି ହେଇପାରେ ନା। କିନ୍ତୁ ଯାହା ସହିତ ମିଶିଯାଏ ତା ସମ୍ନାରେ ଟିକେ ବିଛୁଆତି ଭଳିଆ ହୁଏ।
ତ କିଏ ସେଇ ସାଙ୍ଗ ଟା?
ଆପଣଙ୍କ ସାଙ୍ଗ ପା।
ଓ ସେଇ ଛନ୍ ଛନିଆ।
ଆଜ୍ଞା ଆଜ୍ଞା ସେଇ ସେଇ। ଆଉ ଆପଣ ଆପଣଙ୍କର ଆଉ ଗୋ ଗୋଟେ ବି ସାଙ୍ଗ ଅଛି ଯେ ଧଳା ଧଳା ଦେଖାଯାଏ ସେ ଯଉ ପିଲାଟା ଛୋଟିଆ ହେଇକି
ଆଜ୍ଞା! ଆଜ୍ଞା! ପ୍ରଧାନ।
ଆଜ୍ଞା! ଆଜ୍ଞା! ଆପଣଙ୍କର ସିଏ ବି ସାଙ୍ଗ ମୁଁ କଣ ଶୁଣିବାକୁ ପାଇଥିଲି। ଆଉ ସେ ମୋ ଚାରା ଟି ସେଇକି?
କଣ?
ତିନି ନମ୍ବର ଗଛ ଟା ସେଇ କି ଆପଣ ପା କହିଥିଲେ ତିନିଟା ଗଛ
ତିନି ଜଣ ସିଏ କାହିଁକି ତିନି ନମ୍ବର ଚାରା ହବ?
ମୁଁ କହିଲି କାଳେ ଗ କାଳେ ଗଛ ଟା ସେଇ ପାଣି ଦଉ ଥିବ ତିନି ନମ୍ବର ରେ ମୁଁ ପଚାରି ଦେବି
ନା ନା ଆପଣଙ୍କ ସାଙ୍ଗ ମାନଙ୍କ ଭିତରୁ ସେଇ ତିନି ଯୋଉ ତିନି ଜଣ ଚାରା କେହି ବି ନୁହଁନ୍ତି।
ଓହୋ ତାହେଲେ ଆଉ କିଏ ଅଛନ୍ତି ଆଉ ପାଣି କିଏ ଦଉଥିବ ଆମେ କ ଏଇ ତିନି ଜଣ ଭିତରୁ କେହି ପାଣି ଦଉନାହାନ୍ତି ତାହେଲେ। ଏମାନେ ତାହେଲେ କଣ ଅଛନ୍ତି ଏମାନେ ତାହେଲେ କଣ?
ଜଗୁଛନ୍ତି ମାଳି।
ଓ ଜଗୁଛନ୍ତି ତାହେଲେ ଜଗା ଦେଖା ପାଇଁ ବି ମାଳି ଅଛି। ତ ଆମେ ବି ଜଗା ରଖା ପାଇଁ ଉପଯୁକ୍ତ କି ନୁହ ଉପଯୁକ୍ତ।
ଆଜ୍ଞା ଆଜ୍ଞା ଆଉ ଏବେ ଭ୍ୟାକେନ୍ସି ଖାଲି ନାହିଁ ତ ଖାଲି ହେଲେ କହିବି।
ଆଜ୍ଞା ନିହାତି ନିହାତି ଆପଣ ମତେ କଣ୍ଟାକ୍ଟ କରିପାରିବେ। ଯେତେଳେ ଖାଲି ହବ ଭ୍ୟାକେନ୍ସି ଆଉ।
ସେଇ ଯୋଉ ସାଙ୍ଗ କଥା କହିଲେନି କି ଆପଣ ସେ ଯୋଉ ତାକୁ କଣ ଧରିବା ପ୍ରଧାନ ଆଜ୍ଞା। ତ ସିଏ କଣ ସିଏ ବି ଏମିତି ଟିକେ। ହୁଁ, ମାନେ କଥା ହୁଏ କି
ଉଁ କଣ କଥା ହୁଏ ମାନେ ସିଏ ବି ହଁ, ଏମତି ପ୍ରଶ୍ନ ପଚାରେ ସବୁ ଜିନିଷ ବିଷୟ ବିଷୟରେ। ତ ମତେ ଲାଗେ ମୁଁ ତା ସହିତ କଥା ଯୋଗାଯୋଗ କରୁନି ତା ମାନେ ମୁଁ ରଜ କୁଇନ୍ ଆସିଛି ସେ ମୋତେ କୋସଚେନ୍ ପଚାରୁଛି।
ଆଜ୍ଞା! ଆଜ୍ଞା! ସିଏ ଟିକେ ଅଧିକ କିଟ ଆଜ୍ଞା! ଆଜ୍ଞା! ନିହାତି। ସେ ବହୁ ସେ ଟିକେ ଜ୍ଞାନ ବହୁତ ଦିଏ। ସମସ୍ତେ ଜ୍ଞାନି ଥାଆନ୍ତି ସମସ୍ତେ ଦିଅନ୍ତିନି କାହିଁକିନା ସମସ୍ତେ ଜାଣିଛନ୍ତି ସମସ୍ତେ ଜାଣିଛନ୍ତି ବୋଲି ସେ କିନ୍ତୁ ସବୁ ଏକ୍ସପ୍ରେସିଭ ଅଧିକ। ତ ସିଏ ସମସ୍ତଙ୍କୁ ଦିଏ ଜ୍ଞାନ ଆପଣ ବି ସେଇ କଥା ଜାଣିଥିବେ କିନ୍ତୁ ତା ପାଟିରୁ ସେ ଟିକେ ଆପଣ ମନ ରିକଲ୍ କରିପାରୁନଥିବେ ଆଉ ସେ ମନ ପକେଇଦବ ଆପଣଙ୍କୁ ଆଉ ବୁଝିପାରୁଛନ୍ତି ତ?
କଥା କହିଲେ ମତେ ପଚାରିଲା ପଚାରିଲେ କଣ ଗୋଟେ କି କପିଳାସ ମନ୍ଦିରରେ କେତେଟା ସିଢି ମୋ ମତେ ଆସିଲାନି। ମାନେ ମୋ ମନେ ପଡିଲାନି ଯୋଉଟା କି ଆମେ ଛୁଆବେଳେ ଶୁଣିଚେ। ତ ସେଇଟା ମୋର ମନେ ପଡିଲାନି ହଠାତ୍ ତ ସିଏ ମୋର ମନେ ପକେଇଦେଲେ। କେତେ କହିଲେ?
କି ଜଣେ ଟିଚରଙ୍କର ସ୍ପର୍ଶରେ ଅଛନ୍ତି ତ। ସେଇଥିପାଇଁ ସେ ସବୁବେଳେ ସିଢି ଗଣନ୍ତି, ମଣିଷ ଗଣନ୍ତି। ପକ୍ଷୀ ଉଡି ଯାଉଥିବ ପକ୍ଷୀ ଗଣିଦେଉଥିବେ ତାଙ୍କର ମ୍ୟାଥ ଅଧିକ ଭଲ ହଉଛି ତାଙ୍କୁ ପଚାରିବେ? ତାର ମ୍ୟାଥ ଟିକେ ଭଲ ହଉଛି। କଣ କହିଲେ କପିଳାସ ମନ୍ଦିରରେ ଶହେ ଆଠଟା ଥିବ ଆଉ କଣ କେତେ
ହେ ଭଗବାନ ଆପଣ ଆପଣ ବି ନା, ଭାରି
ଏଗାରଶହ ନା, କେତେଟା କେତେଟା ଥିବ
ତେରଶହ ବାଉନ।
ହଁ, ତେରଶହ ବାଉନ।
ହଁ। ଆଜ୍ଞା ତ ସେଇ କଥା ଟା ମୋର ମନେ ଥିଲା କିନ୍ତୁ ତାଙ୍କ ଆଗରେ ମୋର ମନେ ପଡିଲା ନାହିଁ। ତେଣୁ ମୁଁ ବହୁତ ଲଜ୍ଜାବୋଧ ମନେ କଲି ଯେ ମତେ ଏଇଟା ଆସିଲା ନାହିଁ
ନାଇଁ କିଛି ଲଜ୍ଜାବୋଧ ମନେ କରିବା କଥା କିଛି ପ୍ରଶ୍ନ ଏଠି ଉଠୁନାହିଁ କାହିଁକି ନା ସିଏ ଯେତେବେଳେ ଏଇଟା ଦେଖିଛନ୍ତି ବୋଲି ପଚାରିଲେ କିନ୍ତୁ ଗୋଟେ ମନୁରୁ ଯଦି କୋଶ୍ଚିନ୍ ଟା ମାନେ ପ୍ରଶ୍ନ ଟଟି ପଚାରଥାନ୍ତେ ତାହେଲେ ମୁଁ ଜାଣିଥାନ୍ତି ଆଉ ତାଙ୍କ ଭିତରେ କିଛି ଗୋଟେ ଅଛି କିଛି ଭିତରେ କିନ୍ତୁ ସେ ଯଦି ଦେଖିଛନ୍ତି ସେଇ ସେଇଟାକୁ ଆପଣଙ୍କୁ ପଚାରିଲେ ଆପଣ ସେଇଟାକୁ ଶୁଣିକି ଲଜ୍ଜାବୋଧ ମନେ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆଉ ଗୋଟେ କଥା ଜାଣିଛନ୍ତି କି ନାଇଁ? ସିଏ ଟିକେ କଣ ତାଙ୍କୁ ବି ତାଙ୍କ ଚାରା ଧୋକା ଦେଇ ଦେଇଛି ମାନେ ଝଡ ବାତ୍ୟା ହେଇକି ଉପୁଡି ଯାଇଛି।
ନାଇଁ ନାଇଁ ତାଙ୍କୁ କିଛି ଚାରା ଚାରା ସିଏ ସିଏ ଯୋଉ ଚାରା ଟା ଧରିଥିଲେ ସେଇଟା ସିଏ ଟିକେ ଅ ମାନେ ବହୁତ ଛୋଟ ଚାରାଟା ଥିଲା ସେ କିଛି ଚାରା କିଛି କରିପାରିବେନି ତାର ଖାଲି ସେ ଚାରାକୁ ଖାଲି ଛୁଇଁ ପାରିବନି ଦୂରୁରୁ ଖାଲି ପାଣି ଦବ ଯଦି ପାଣି ଦବ ସେତିକି କିଛି ପାଣି ଫାଣି ବି ଦେଇପାରିବନି ଚାରକୁ ଖାଲି ଦେଖିବ ଦୂରୁରୁ ସେତିକି କାମ ଥିଲା।
ଆଜ୍ଞା ଆଜ୍ଞା ତ ସିଏ କହୁଥିଲେ କି
ତାର ଫାର ପୋତିବନି।
ତ ସିଏ କହୁଥିଲେ କି ତାଙ୍କୁ ସେଦିନ ମୁଁ ଯେବେ ତାଙ୍କ ସହିତ ଯୋଗାଯୋଗ କରୁଥିଲେ ସେଦିନ ବର୍ଷା ହଉଥିଲା। ତ ସେଥିପାଇଁ ସେ କହିଲେ କି ମତେ ବର୍ଷା ଜମା ପସନ୍ଦ ନୁହଁ। ମୁଁ କହିଲି କଣ ପାଇଁ ନା, ଆପଣ ଦେଖୁନାହାନ୍ତି କି ବର୍ଷା ସବୁ ବ ର୍ଷା ଚିଟ୍ଟର ବୋଲିକି ଆଉ ତାଙ୍କର ସେଇ ଯୋଉ ଚାରା ର ନାମ ମଧ୍ୟ ବର୍ଷା ହିଁ ଥିଲା।
ନାଇଁ ତାହେଲେ ସିଏ ଆପଣଙ୍କୁ କିଛି ଭୁଲ ଇନଫର୍ମେସନ ଦେଇ ଦେଇଛନ୍ତି ହଉ ଯାହା ଦେଇଛନ୍ତି ଭଲ ଦେଇଛନ୍ତି ଆଉ।
ଆଜ୍ଞା ଆଜ୍ଞା ଆମ୍ ସିଏ ଯାହା ଦେଇଚନ୍ତି ଆମେ ଖାଲି ଶୁଣିବା କଥା ଆମେ ଥୋଡ଼ି ଜାଣିଚୁ ସତ କଣ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆପଣ ଗୋଟେ ସିଏ ତ ଚାରଆଡେ ପଚାରିବେ ସିଏ ଯୋଉ ଅଁ କିଏ ପତି ଚାରା ଥିଲା କି ପତି ଚାହା ପତି କିଏ ଥିଲେ ତାଙ୍କୁ ପଚାରିବେ। କହିବେ ଏ ସିଏ ଥିବେ କି ଆପଣ ଖାଲି ପ ଚାରି ଦେବେ ସିଏ ଖୁସି ହେଇଯିବେ ସେତିକି ଶୁଣିକି।
ଆଜ୍ଞା ଆଜ୍ଞା ମତେ କାଇଁ ଏଇଡ଼ା ଟିକେ ଶୁଣିଲା ଶୁଣିଲା ଭଳିଆ ଲାଗୁଛି।
ଆଜ୍ଞା ନିହାତି ଆପଣ ଶୁଣିଥିବେ ଶୁଣିଥିବେ ତାଙ୍କୁ ଦେଖିଥିବେ ମଧ୍ୟ ଆପଣ ସିଏ ଜଣେ ପଚିଶ ବର୍ଷର ମହିଳା ସାଙ୍ଗ ଟିକେ ତାଙ୍କର।
ଆଜ୍ଞା ଆଜ୍ଞା ଆପଣଙ୍କର ସେଇ ଯୋଉ କଲେଜରେ ପଢୁଥିଲେ ସେଇ କଲେଜର କି।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଜାଣିଗଲେ ବୋଧେ। ଆପଣ ନ ପଚାରିଲେ ଭଲ ହବ ମୁଁ ଖାଲି ଆପଣଙ୍କୁ ସେମିତି ଟିକେ ଫ୍ଲୋରରେ ଆସିକି କହିଦେଲି କି ପଚାରିବା କ ହଁ କିନ୍ତୁ ଆପଣ ନ ପଚାରିଲେ ଭଲ।
ଆଜ୍ଞା ଆଜ୍ଞା ମୁଁ କାହିଁକି ତାଙ୍କୁ ପଚାରିବାକୁ ଯିବି ଯଦି ପଚାରିବି ନା ତାଙ୍କୁ କାଳେ ଖରାପ ଲାଗିପାରେ।
ନାଇଁ ଖରାପ କିଛି ଲାଗିବନି ସିଏ ତ ଆମ ଭଳିଆ ଟିକେ ବୁଝିପାରୁଛନ୍ତି କୋଉ ଭଳିଆ ପିଲା ଟିକେ ସିଏ। ମାନେ ସିଏ ଯୋଉ କଣ ସେ ଯୋଉ ସୋୟମ୍ ଭଳିଆ ପିଲାଟେ।
ନାଇଁ ନାଇଁ ସେ ଆପ ମଧ୍ୟ ବୋହୁତ ଉପର।
ଆଜ୍ଞା ଆଜ୍ଞା ନିହାତି ନିହାତି ସିଏ ଟିକେ ସିଏ ଟିକେ ଦେଖାଏନି ଆଉ ସିଏ ଟିକେ ସେଇ ଏଁ ଛନଛନିଆ ଭଳିଆ ପିଲାଟିଏ ଆଉ ଛନଛନଆ ଭଳିଆ ପିଲାଟିଏ ତ ସେ କିଛି ଦେଖାଏନି କିନ୍ତୁ ବୋହୁତ କିଛି କରିଦିଏ।
ଆଜ୍ଞା ଆଜ୍ଞା ଠିକ କଥା କହିଲି।
କିନ୍ତୁ ମୁଁ ହୋଉଚି ସେ ଯୋଉ ଘଣ୍ଟା ଭଲା ଭଳିଆ ଟିକେ ମୁଁ ସବୁ ଦେଖେଇ ଦିଏ ସବୁ କହିଦିଏ।
ଆଜ୍ଞା କିନ୍ତୁ ଘଣ୍ଟା ବାଲା ଭଳିଆ ହେଇପାରିବେନି ମ
ନାଇଁ ନାଇଁ ମୁଁ ସେମିତି ତ ହେଇପାରିବିନି ସେମ୍ ତି ହେଇପାରିବେନି ଏମିତି ହେଇପାରିବନି ସେ ସିଏ ଟିକେ ଅଲଗା ପ୍ରକାରିଆ ଲୋକ।
ସେ କେମିତି ଏମିତି ହେଲେ କେଜାଣି।
ଆଜ୍ଞା ଆଜ୍ଞା ଠିକ କଥା କହିଲେ ମାଏ ମାନେ ଟିକେ ଚେଞ୍ଜ ହୋଉଚନ୍ତି ସମୟ ଅନୁସାରେ କିନ୍ତୁ ସେ ଛୁଆ ବେଳୁ ମୁଁ ତାଙ୍କୁ ଦେଖି ଆସୁଛି ସେ ସେଇ ଭଳିଆ ହିଁ।
ଆଜ୍ଞା ଆଜ୍ଞା। ସିଏ ଜନ୍ମରୁ ଯିଏ ନର୍ସ ଥିଲେ ତାଙ୍କୁ ବି ସେ ସେମିତି ଭଲ ହିସାବରେ ଦେଖୁ
ଆଜ୍ଞା ଆଜ୍ଞା ଠିକ୍ କଥା କହିଲେ।
ଆଜ୍ଞା ସିଏ ଟିକେ ସେମିତି ଆଉ କିଛି କରିହବନି ତାଙ୍କ ପାଇଁ।
ସେ ସ୍କୁଲ ବେଳୁ ହିଁ ସେମିତି ମାନେ ପୁରା ଛୋଟ ବୋଳୁ ହିଁ ସେମିତି।
ଆଜ୍ଞା ସିଏ କେବେ ଗୋଟେ ଗଛରେ ଶାନ୍ତି ହୁଅନ୍ତିନି ତାଙ୍କୁ ଦରକାର ଦଶଟା ଖଣ୍ଡେ ଗଛ।
ନାଇଁ ସେତେବେଳେ ତାଙ୍କର ଏତେ ଗଛ ପ୍ରେମୀ ସେ ନଥିଲେ ସେତେବେଳେ ସିଏ ସିଏ ଗଛ ପ୍ରେମୀ ଏତେ ନଥିଲେ ମାନେ ସେ ଏମିତି ଟିକେ ହଁ। ନାଇଁ ନାଇଁ ସେତେବୋଳେ ଏମିତି ନଥିଲେ ତ ନାଇଁ ସେତୋବୋଳେ ଏମିତି କେହି ନଥିଲେ।
ସେତୋବୋଳେ ନଥିଲେ ଆଜ୍ଞା ଆଜ୍ଞା ସେତୋବୋଳେ ସିଏ ଜାନଥିଲେ ସେମତି। ଏବେ ବି ଜାଣିବା ଅଛୁ ତ ସିଏ ଖାଲି ଗଛ ଗଛ ହୋଉଛନ୍ତି ଗଛ ଗ
ଆଜ୍ଞା ଆଜ୍ଞା ଏବେ ତ ଖାଲି ଗଛ ଆଉ। ତାଙ୍କୁ ଏବେ ଖାଲି ନୂଆ ନୂଆ ଗଛ ଦରକାର।
ଆଜ୍ଞା ନୂଆ ନୂଆ ଗଛ ଦରକାର ସିଏ ପୁରୁଣାରେ ଶାନ୍ତି ହୋଉନାହାନ୍ତି।
ଆଜ୍ଞା ଆଜ୍ଞା ସେ ପୁରୁଣାରେ ତାଙ୍କୁ ବୋହୁତୁ ମାନେ ଉପାଡି ଉପାଡି ସାରିଲେଣି ତ ସେଥିପାଇଁ
ଆଜ୍ଞା ନିହାତି ନିହାତି ଆପଣ ବି ବୁଝିପାରୁଚନ୍ତି ମୁଁ ଯା ଆପଣ ଯାହା କହିଲେ ମୁଁ ବି ବୁଝିପାରିବି।
ଆଜ୍ଞା ଆଜ୍ଞା।
ପଣ ଜାଣିଛନ୍ତି ଏବେ କଁ ମୁଁ ଶୁଣିବାକୁ ପାଇଚି ଆମ୍ବ ଆପଣଙ୍କ ଘରେ ଲାଇନ୍ ତ କଟି ଯାଉଚି ସୋଲାର ଲଗେଇ ଦୋଉନାହାନ୍ତି ଯୋଉ ସୂର୍ ସେ ରଶ୍ମିକୁ ସେ ଟାଣିକି ସେ କଣ କରିବ ସେ ଆପଣଙ୍କୁ ବିଜୁଳି ପ୍ରଦାନ କରିବ।
ଆଜ୍ଞା ଆଜ୍ଞା।
ତ ଆପଣ ଏଇ ଉପରେ ଆପଣ ପିତାଶ୍ରୀଙ୍କ ସହ କଥା ହୁଅନ୍ତୁ। ଯଦି ଲଗେଇଦେବେ ଭଲ ହବ ଆଉ।
ଆଜ୍ଞା ନିଶ୍ଚିନ୍ତ ଭାବରେ।
ଆଜ୍ଞା ପରାମର୍ଶ ନେଲେ ଭଲ। ମୋଠୁ ପରାମର୍ଶ ନିଅନ୍ତୁ ଭଲ।
ଆଜ୍ଞା ଆଜ୍ଞା ମୁଁ ଯାହାଠୁ ପରାମର୍ଶ ନିଏ ସେ ପରାମର୍ଶର କୌଣସି କାର୍ଯ୍ୟରେ ଲାଗେ ନାହିଁ। ତେଣୁ ମୁଁ କାହାଠାରୁ ପରାମର୍ଶ ନେଇନି ମୁଁ କେବଳ ଦି
ଓହୋ ହୋ ତାହେଲେ ଠିକ ଅଛି ଠିକ ଅଛି ତାହେଲେ ମୁଁ ପରାମର୍ଶ ଦେବି ନାହିଁ ଆପଣ ଦିଅନ୍ତୁ ମୁଁ ନଉଛି।
ନାଇଁ ନାଇଁ ଆପଣ ଦିଅନ୍ତୁ ମୋର ଦବା ଦରକାର ନାହିଁ।
ଓହୋ ଆପଣ ମାନେ ଅଚିହ୍ନା ଲୋକଙ୍କୁ ପରାମର୍ଶ ଦିଅନ୍ତିନି।
ନାଇଁ ନାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଏ କିନ୍ତୁ ମତେ ଯେତେବେଳେ ଲାଗେ ପରାମର୍ଶ ଦିଆଯିବା ଆବଶ୍ୟ କ ସେବେ ଦିଏ।
ଓହୋ ହୋ ଆପଣ ଟିକେ ପରାମର୍ଶ ଦାତା ନୁହଁ। ହେଲେ ଆପଣ କଣ ଦିଅନ୍ତି କହୁନାହାନ୍ତି ସେଇଆ ଆମେ ନେଇଯିବା। ହଉ ଆଜ୍ଞା ପଛରେ ଆପଣ ଦେବେ ଆଉ ହଉ ଆଜ୍ଞା। ରଖୁଛି।